ହାଲୋ!
ହାଲୋ!
ହୁଁ। ହଁ ହାଲୋ କଣ କରୁ ଶୁଭୁଛି ମ।
ମୁଁ ଏବେ ଉଠିଲି ମାନେ ଦଶ ମିନିଟ ହବ ଉଠିଛି।
କାହିଁ କଲେ ନାଇଁ, କଲେଜ୍ ନାଇଁ କି ତୁମର?
ହଁ କଲେଜ ଅଛି, ଯେ ମାନେ ବର୍ଷା ହଉଛି କି ନାଇଁ!
ହୁଁ, ହୁଁ।
କାଲି ରାତିଠୁ ହଁ କାଲି ରାତିଠୁ ବର୍ଷା ହଉଛି, ମାନେ କାଲି ସନ୍ଧ୍ୟାଠୁ ପୁରା ଜୋର ବର୍ଷା ହଉଛି। ଏବେ ଟିକେ ଛାଡିଥିଲା ଟିକେ ସମୟ ଏବେ ତ ଏବେ ତ ପୁଣି ଥରେ ବର୍ଷା ହଉଛି ଆଉ କଲେଜ ଯି ଗଲା ବେଳକୁ
ହୁଁ, ହୁଁ ବର୍ଷା ହଉଛି କି ସେପଟେ? କାଲିଠୁ ନାଇଁ, ବର୍ଷା ହଉନି।
ଓହୋ କୋଉ ପଟେ କି ତମର? ଓ ଖରା କୋଉ ପଟେ କି ତମର ବର୍ଷା ହଉନି ଯେ?
ମୁଁ, ଓଡିଶା ବାହାରି
ଓ, ଓଡିଶା ବାହାରେ! ଆଛା ଆଛା।
ହଉନଥିବ ଆଉ, ଓଡିଶାରେ ତ ପ୍ରବଳ ବର୍ଷା ହଉଛି। ସବୁ ଜାଗାରେ ବର୍ଷା ହଉଛି। ମୁଁ ଆରେ ମୁଁ
ଦେବଧନୁ ପୂର୍ଣ୍ଣିମା ଚାଲିଛିନା ଜଗାର ସେଥିପାଇଁ ବର୍ଷା ହବ ଆଉ।
ସ୍ନାନ ପୂର୍ଣ୍ଣିମା ତ ସରିଲା। ସୋମବାର ଦିନ ଥିଲା। ହଁ, ଟିକେ ଟିକେ ଷ୍ଟାର୍ଟ ହେଇଛି ଆଉ, ଆଜି ତ ବହୁତ ଜୋର ରେ ହଉଛି।
ଉଁ, ହୁଁ ଆମେ ଯେ ଏପଟେ ବର୍ଷା ଖୋଜୁଛୁ ସିନା ପାଉନୁ।
ଆଉ ହବ ଆଉ ଆଉ କେତେ ଦିନ ପରେ ବୋଧେ ହବ।
ଏ ହେ ବର୍ଷା ସରିଗଲାଣି ହବ ହବ, କହିକି ବର୍ଷା ଦିନ ପଳେଇଲାଣି।
ଓଡିଶାକୁ ମାନେ ଟିକେ ଆଗରୁ ଟିକେ ପଳେଇ ଆସିଛି। ମାନେ ମୁଁ ମୌସୁମୀ ଟିକେ ଆଗରୁ ପଳେଇ ଆସଛି ନା, ସେଥିପାଇଁ ବର୍ଷା ହେଇଯାଉଛି।
ହୁଁ ହୁଁ ହୁଁ, ଆଉ କଣ ଖାଇଛ?
ମୁଁ ମୁଁ ତ ଏବେ ଉଠୁଛି ମୁଁ କଣ ଖାଇବି।
ଏତେ ଜଲଦି?
ମାନେ ଏତେ ଜଲଦି ଉଠିଲି କହୁଛ! ଆରେ ଜୋର ବର୍ଷା ହଉଛି ପରା ବର୍ଷା ହେଲେ ଉଠି ହଉଛି କି?
ବର୍ଷା କଣ ଘର ଭିତରେ ବି ବର୍ଷା ହଉଛି ନା କଣ?
ନାଇଁ ନାଇଁ ଘର ଭିତରେ ବର୍ଷା ହଉନି, ଯେ ବର୍ଷା ହେଲେ କଣ ହଉଛି କି ମାନେ ବର୍ଷା ନ ହଉଥିଲେ ଯାହାବି କାମ ଥିବ କି, କୁଆଡେ ଯିବାର ଥିବ କଲେଜ ଯିବାର ଥିବ ଜଲ୍ଦି ଉଠିକି ଖାଇବା ପିଇବା ବନେଇକି ରେଡି ହେଇକି, ଯିବାକୁ ଇଚ୍ଛା ହବ ଆଉ ବର୍ଷା ହଉଥିଲା ଆଉ କଣ ଯିବାକୁ ତ ଇଚ୍ଛା ହବନି, ଆଉ ଟିକେ ଶୋଇପଡିବି ତାଉ ଆଉ କଣ
ଏମିତି କଥା ତାହେଲେ?
ହୁଁ, ତମେ କଣ କରୁଛ?
ଅଛି, ଏମିତି ଆଗା ଏପଟେ ସେପଟ ହଉଛି ଆଉ।
ଓହୋ ହୋ କଣ ଖାଇଲଣି?
ହଁ ଏବେ ତ ଖାଇକି ଆଇଲିି, ପୁରୀ କୁ ଇଡଲି।
ଓ ହୋ ହଁ ମାନେ ଏଇରା କେବେ କେବେ ଖାଇଥାଉଛ, ନା ଏମିତି? ପ୍ରାୟ ଖାଇଥାଉଛ?
ସବୁଦିନେ, ଘରୁ ବାହାରେ ରହୁଛୁ ନା ଘରୁ ବାହାରେ ରହୁଛୁ ନା, ଆଉ ଘର ଖାଇବା ଭାଗ୍ୟ ଭାଗ୍ୟରେ ନାଇଁ। ସେଥିପାଇଁ ବାହାରେ ହିଁ ଖାଏ, ନିଜର ପାଖରେ ସେତିକି ସମ୍ଭଳ ନାହିଁ।
ହଁ ହଉ ବା
ପୁରୀ, ପୁରୀ ବନେଇବା ପୁରୀ ବନେଇବା ଗୋଟେ କେବେ ମାନେ ସମ୍ଭବ ନାହିଁ। ସେଟା ମାନେ
ବନେଇପାରିବ, ଛୁଟି ଦିନରେ ବନେଇ ପାରିବ ପୁରୀ ଟା।
ଛୁଟି ଯେ ବହୁତ ସମୟ ଦରକାର, ହାତରେ ବି ପୁରୀ ଟା ଗୋଲ ହଉଥିବାର ଅଛି। ମାନଚିତ୍ର ଭଳିଆ ହେଲେ
ପିଲାମାନଙ୍କୁ ପୁରୀ ବନେଇ ଆସୁନି, ତମକୁ ତାହେଲେ ଆସ
ମୁଁ କେବେ କରିନି, କଲେ ଜଣା ହୁଅନ୍ତା ସେଇଟା ପୁରୀ ହଉଛି ନା କଣ ଗୁପଚୁପ ହଉଛି ନା ହଉଛି ନା କଣ ମାନଚିତ୍ର ହଉଛି।
ଓ ହୋ ହୋ ପୁରୁରୀ ଯଦି ବନେଇ ଆସୁନି ତାହେଲେ ଯୋଉ କଣ ଯେ ଗହମ ବରା ବନେଇକି ଖାଇଦିଅ।
ବରାର ବି ତ ତାର ଆକୃତିଟା କରିହବାର ଅଛି ନା। ବରା ବ ବରାଟା ଇଡଲି ଭଳିଆ ହବ।
ହଁ- ହଁ ସେମିତି। ଗୋଟେ ଥର ୟୁଟ୍ୟୁବ ଦେଖିଦିଅ, କେମିତି କଣ କରାହଉଛି? ତାପରେ ଶିଖିଯିବ କଣ ଅଛି
ହଁ ଘରେ କରିକି ଖାଇଲା ଭଳିଆ ସବୁଠୁ ସହଜ ହଉଛି, ବୋଇଲେ ଓଟ୍ସ ହେଗା।
ହଁ- ହଁ ଓଟସ ଭଲ ହଏ ଖାଇବା କଥା ଓଟସ ଟା ହେଲ୍ଦି।
ସବୁ ସବୁଦିନେ ଖାଇଲେ ବାଟରେ ଯିବନି ଯେ
ଓ ହଁ ସେଇଆ ବି। କିନ୍ତୁ ପୁରୀଟା ବି ତ ଟେଷ୍ଟି ସିନା, ପାଟିକୁ ସିନା ଭଲ ଲାଗୁ ଛି, କିନ୍ତୁ ସେଇଟା ମାନେ ବହୁତ ଅଏଲି ଖାଇ ଖାଇ
ପୁରୀ ଖାଇ ଖାଇ ପୁରୀ ପୁରୀ ଖାଇ ଖାଇ ପୁରୀ ଭଳିଆ ହେଇଗଲିଣି ମୁଁ।
ହଁ ସବୁଦିନ ପୁରୀ ଖାଅନି, ଇଟଲିି ଟା ଖାଇଲେ ଠିକ ଅଛି ପୁରୀଟାକୁ ସପ୍ତାହକୁ ଦିଥର କି ତିନି ଥର ଖାଇବା କଥା।
ହୁଁ ଆମ ଆମ ଆମର ଏପଟେ ଟିକେ ଆମର ଏପଟେ ଏପଟେ ଟିକେ ପୁରୀ ଉପମା ଟିକେ ଫେମସ ତ। ପ୍ରସିଦ୍ଧ ଖାଦ୍ୟ, ପ୍ରସିଦ୍ଧ ଖାଦ୍ୟ
ଆଛା ଆଚ୍ଛା ଆଛା।
ତମର ସେପଟର ତମର ସେପଟର ମାନେ ଭଲ ଖାଇବା କଣ?
ମୋର ଏପଟ ଭଲ ଖାଇବା, ମାନେ ଏମିତି ହୋଟେଲ ଜାଗାରେ କହୁ ଛ ନା ଘର ଯାକର କହୁଛ?
ମାନେ ପୁରା ଗୋଟେ ଥିବ ନା ଗୋଟେ ଯେମିତି ଯାଗୁ ଗୋଟେ ଗୋଟେ ଜାଗାରେ ଥାଉଛି କୋଉ ଜାଗାରେ କଣ ଖାଇବା ଗୋଟେ, ମାନେ ସବୁ ଲୋକଙ୍କର ଗୋଟେ ପସନ୍ଦ ଥାଉଛି। ଆଉ ସେ ଜାଗାର, ସେ ଖାଇବାଟା ମାନେ ପୁରା ପ୍ରସିଦ୍ଧ।
ଆଛା ଆଚ୍ଛା ଏଇ ଜାଗାରେ ପ୍ରସିଦ୍ଧ।
ହୁଁ।
ପ୍ରସିଦ୍ଧ ଗୋଟେ ଥିବ, ଚାଉଲ ବରା ଗୋଟେ ଥିବ ପ୍ରସିଦ୍ଧ।
ହୁଁ- ହୁଁ ସେଟା ଜଳଖିଆରେ ଗଲା। ହୁଁ ଦହି ଦହିବରା
ନା- ନା- ନା ଦହିବରା ଅଲଗା ଦହିବରା ତ ଅଲଗା ଦି ଖରା ନା ଆଉ ଗୋଟେ ଚାଉଳ ବରା ଆସୁଛି। ସେଟା ମାନେ ତେନ୍ତୁଲି ଖଟା ପାଣି ସହିତ ଖିଆ ହଉଛି, ନର୍ମାଲ ବରା ଭଳିଆ ସେଇଟା।
ହୁଁ।
ଆଉ ଥିବ କଣ କଣ ଫେମସ ଯେ, ମୁଁ ଜାଣିନି ବାହାର ଖାଦ୍ୟ ଫେମସ ଥିବ ଯେ। ଆମେ ତ ସବୁ ଖାଉଛୁ, ଏମତି କିଛି ନାହିଁ।
ହୁଁ। ଖାଉଚ ଯେ ଯାହାହେଲେ ବି ଗୋଟେ ଥାଉଛି ନା, ଯୋଉ ଜାଗାର ମାନେ ସେ ସ୍ଥାନର ଗୋଟେ ଗୋଟେ ଖାଇବା ଗୋଟେ ତାଙ୍କର ଥାଉଛି ଗୋ ଟେ।
ହଁ ମୁଁ ବି ତ ମାନେ ମୁଁ ବି ଏବେ ବାହାରେ ଅଛି। ଏଇଠି କଣ ଫେମସ ସେମତି କିଛି ମୁଁ ତ ଦହିବରା ଖାଉନି, ଦହିବରା ପ୍ରାୟ ଲୋକ ଖାଇଥାଉଛନ୍ତି। ମୁଁ ତ ଖାଉନି, ତ ହେଇଥିବ ଫେମସ ମୁଁ ଜାଣିନି ସେଟା।
ହୁଁ ହୁଁ।
ତାକୁ ଖାଆନ୍ତି, ପ୍ରାୟ ଲୋକ ବେଶୀ ଲୋକ ଖାଆନ୍ତି ସେଇଟା।
ଖରାଦିନରେ ସମସ୍ତଙ୍କର ଦହି ପସନ୍ଦ ନା। ଆଉ ଖରାଦିନରେ ସମସ୍ତେ ତେ-ତେଲ ହୁଁ । ତେଲ ଜିନିଷ ମୁଁ ଦହି କଣ ପାଇଁ ଖାଉନାହାଁନ୍ତି?
ଦହି, ତାର ଗୋଟେ ଯୋଉ ସ୍ମେଲ୍ ନାହିଁ ଦହିର ସ୍ମେଲ। ଆଉ ତାର ଗୋଟେ ଯେମତି ସ୍ଵାଦ ଯୋଉ ଅଛି, ସେଇଟା ଭଲ ଲାଗୁନି ମତେ।
ଦହିଟା ତ ଦେହ ପ୍ରତି ବହୁତ ଭଲ। ଦହି, କ୍ଷୀର। ଦହି, କ୍ଷୀର ଲହୁଣୀ
ନା ନା ନା ମୁଁ ଟିକେ ସେ ଜାତୀୟ ଖାଦ୍ୟ ଖାଇନି।
କାହାକୁ କେମତି ଆଉ।
ନା ନା ନା ମୁଁ କ୍ଷୀର ରିଲେଟେଡ ବେଲେ ଖାଲି ମୁଁ ମିଠା ଟା ଖାଏ। ମି ଠା ଟା କାଇଁ ଖାଏ ବୋଲେ ସେଟା ବହୁତ ମିଠା ହେଇଥାଏ ନା, ଜଣା ପଡେନି। ନହେଲେ ଯୋଉ ଦହି ହେଇଗଲା, ଲହୁ ପୁଣି ପନିର, ତାପରେ ଯୋଉ ଘିଅ, ଆଉ କଣ ବନଉଚି କି? ଦହି କ୍ଷୀରରେ ଆଉ କଣ ବନ୍ଧା ହଉଛି? ଅମୁଲ ଆଉ କଣ କଣ ବନଚି ମନେ ପଡ଼ୁନି। ହଁ। ରାବିଡି ତାପରେ ସେ ଯୋଉ ଚିଜ୍ ଏୟା ସବୁ ଯାକ ବନ୍ଧା ହଉଛି, ମୁଁ ଖାଉନି ସେ ଯାକ।
ଭଲ ଲାଗେ ଟେଷ୍ଟଟା। ତାର କ୍ଷୀର ଦହି ସ୍ମେଲଟା କଟିଯାଏ ପୁରା। ଆ ଲସି
ହଁ। ନା ନା ନା ଲସି ପିହେନି, ମୁଁ ପିଏନି ମତେ ଜୀବନରେ ଲସି କେବେ ବି। ସେଇଟା ଦେଖିବାକୁ ସିନା ଭଲ ଲାଗୁଛି ମାନେ ସୁନ୍ଦର ଲାଗୁଚି କିନ୍ତୁ ପିଇଲା ବେଳେ କେମତି ଲାଗୁଛି ମାନେ, ମୁଁ ତ ବାନ୍ତି କରିଦେବି ସେଇଟା। କେମତି, ସେଇଟା ତ ଦହି ହିଁ ପକେଇ ଦଉଛନ୍ତି ସେଠି।
ଦହି, କ୍ଷୀର ବରଫ ଆଉ କଣ କି? ବର୍ଣ୍ଣବିଟା, କଦଳୀ ଟିକେ ଆଉ।
ଆମର ଖରା ଦିନେ, ମାନେ ଦହିବରା ମୋ ସାଙ୍ଗମାନଙ୍କୁ ଯେତେ ସେତ ତ ମୁଁ ଭୁଲି ଯାଇଛି। ସମସ୍ତେ ଗୋଟେ ଗୋଟେ ସେମାନେ ଲସି ପିଇବେ। ସେମାନେ ରାତିରେ ବି ଯାଇକି ପିଇ ଦଉ ଚନ୍ତି, ଦିନ ବେଳା ତ ଛାଡ। ରାତିରେ ବି ଲସି ପିଇବାକୁ ପସନ୍ଦ ଲୋ କମାନଙ୍କୁ।
ହୁଁ, ସମସ୍ତଙ୍କର ସେଇ ଥଣ୍ଡା ଯାକ ଖାଦ୍ୟ ପସନ୍ଦ ଆଉ। ଆଇସ୍
ହୁଁ, ଯୋଉ ମାନଙ୍କୁ ପିଇବା ପସ
ଆଇସ୍ ଆଇସ୍କ୍ରିମ୍ ଆଉ କଣ ହଉନି, ଆଇସ୍କ୍ରିମର କଣ ଖାଉଛ? ଆଇସ୍କ୍ରିମ ତ କ୍ଷୀରରେ ହେଇଥାଉଛି।
ଯେ ସେଇଟା ସ୍ମେଲ ହଉନି ନା। ତାର ଅଲଗା ଅଲଗା ଫ୍ଲେଭର ନୁହଁ ଥାଉଛି ଆଇସ୍କ୍ରିମର। ହଁ ଚକଲେଟ୍ ଆଉ ସେ ଯୋଉ ବ୍ୟାନିଲା, ଏ ଯାଉ ସବୁ। ଅମୁଲର ଖାଇଲେ ସିନା ଲାଗିବ।
ହୁଁ ଯାହାହେଲେ ବି ତ ସେ ଉପର ଟା ସହିଗଲା ପରେ ତାର ଯୋଉ ଉପର ଗୋଟେ ଥାଉଛି ତାପରେ ତ ସେଇ ସେ କ୍ଷୀର ହଉ କି ଅମଲୁ ହଉ ତାପରେ ସେଇଟା ହିଁ ତ ଲାଗୁଛି ନା ସେ ଉପରେ କେତେ ପରିମାଣରେ
ହୁଁ।
ଚଲେଟ ଲାଗିଥାଉ ସେଟା ହେଲା।
ନା ନା ନା ଚକଲେଟ ଆଇସ୍କ୍ରିମ ଆଉ ବନିଲା ଏ ଯାକ ଲାଗିବନି ଜମାରୁ ଆପଣଙ୍କୁ ମାନେ କ୍ଷୀର ଲାଗିବ ଜି ବନି ସେଟା। କ୍ଷୀର ଲାଗିଲେ ଖାଇ ହବନି ସେଟା। ହଁ କ୍ଷୀରରେ ତିଆରି ହେଇଥାଉଛି ମୁଁ ଜାଣିଛି ସେଟା ହୁଁ କ୍ଷୀର ନହେଲେ କେମିତି ବନେଇ ବ ଜେ? ମୁଁ କ୍ଷୀର ଏମିତି ନାଇଁ ଯେ ସେ ମୁଁ ତାର ସ୍ମେଲ ପାଇଁ ଖାଉନି।
ହୁଁ ହୁଁ ମୁଁ ତ ଖରାଦିନେ ମୁଁ ତ ଖରା ଦିନେ ସେ ପ୍ରଗତି ମିଲକି ମୁଁ ହୁଁ ମୁଁ ତ ଖରା ଦିନରେ ସେ ସାଙ୍ଗ ପିଲା ଥଣ୍ଡା ଥଣ୍ଡା ପିଇଲେ ମୁଁ ସେ କଞ୍ଚାରା ଏକା ସେ ମିଲକି ମୁହଁ କି ପ୍ରଗତି କ୍ଷୀର ପିଇ ଦେବି।
ଓହୋ ଛି ଛି ଛି କେମତି ଗୋଟେ ସ୍ମେଲ ଯେ ତାର ଆଉ ସେ ଘିଅ ଯୋଉ ଘିଅ ଟା ଭଗବାନ ମୁଁ ପାଞ୍ଚ କିଲୋମିଟର ପଳେଇବି ମୁଁ।
ଘିଅଟା ତ ଭଲ।
ଘିଅ ଯାକ ଯୋଉ ବନଉନାହାନ୍ତି ଘିଅ ଯୋଉ ବନଉନାହାନ୍ତି। ନା ନା ନା ଥାଉ ମରି ଯିବି ମୁଁ। ସେଠ ସେଦିନ ମର ଯକି ମୁଁ ଏମିତି ଖାଇପାରିବିନି ମୁଁ ପଳଉଛି ମୁଁ।
ଘିଅରେ। କେଦି ଘିଅଟା
ହଁ ଘିଅର ତ ବହୁତ ଉପକାରିତା ଅଛି। ହଁ ହଁ ଘିଅର ବହୁତ ଉପକାରିତା ଅଛି ଖାଆନ୍ତି ଲୋକମାନେ ଭାତ
ହୁଁ ଚର୍ମ ଯାହାର ଚର୍ମ ରୋଗ ଫୋଗ ହଉଥିବ ଘିଅ ଖାଇଲେ ଭଲ। ହୁଁ ଘିଅର ଗୁଆ ଘିଅର ସ୍ମେଲ ତ ବହୁତ ଭଲ।
ହଁ ହଁ ଠିକ ଠିକ। ହଁ ସେଇଟା ହିଁ ତ ବହୁତ ଖରାପ। କାହାକୁ ପସନ୍ଦ କାହାକୁ ପସନ୍ଦ ନାଇଁ ଆଉ। ହଉ ଠିକ୍ ଅଛି ତାହେଲେ ଆଉ।
ହୁଁ ହୁଁ ହୁଁ।